ହ୍ୟାଲୋ। ହ୍ୟାଲୋ ନାଇଁ ଵ ସେଇଆ ଆଉ।
ଆଚ୍ଛା ଆଚ୍ଛା ଆଉ। ଆଉ ଆଜି ଆଜି ଆପଣ ଆଜି ଗୋଟେ ବହୁତ ଭଲ ଦିନ ଆପଣ ଜାଣି ଆପଣ ଜାଣିଥିବେ ବୋଧେ ଆପଣଙ୍କ ଘର ପାଖରେ ସବୁ ହେଇଛି ଏଗୁଡ଼ା ଆଜି ହଉଛି ଯୋଗା ମାନେ ପୃଥିବୀ ମାନେ ୱାଲ୍ଡ ଆମର ଆଜି ଯୋଗା ଡେ ମାନେଇ ଅନ୍ତର୍ଜାତୀୟ ୟୋଗା ଦିବସ। ଆନ୍ତର୍ଜାତିକ ଯୟୋଗା ଦିବସ ତ ଆଜି ଆପଣଙ୍କ ତ ସେପଟେ ହଉଥିବ?
ହଁ ମୁଁ ଯୋଉଠି ଅଛି ସେଇଠି ଆମର ଗୋଟେ ପାରବାଟୀ ଯୋଗା ଆସୋସିଏସନ ଅଛି ହେଲା କି ସେଇଠି ବହୁ ବହୁତ ପିଲା ଛୋଟ ପିଲାମାନୋ ତାଙ୍କର ଗୋଟେ କ୍ଲାସ ନିଆଯାଏ ଆଉ ଯୋଉମାନେ ମାନେ ସ୍ତ୍ରୀ ଲୋକମାନେ ଅଛନ୍ତି ଏଜେଡ ପର ଅଛନ୍ତି ସେମାନଙ୍କୁ ବି କଣ ତାଙ୍କର ବି ତାଙ୍କୁ ବି ଶିଖାଯାଏ, ସେଇଠି କଣ ହୁ ନା ଆମେ ଯେତେବେଳେ ମାନେ ଚାଲିବା ପାଇଁ ଯାଉ ସେଇଠି ଗୋଟେ ତାଙ୍କର ହଲ୍ ଟେ ଅଛି ସେଇଠି ସେମାନେ ସେମାନେ ଡେଲି ଯୋଗ ଶିଖନ୍ତି। କିନ୍ତୁ ଆଜି କଣ ହୁଏ ନା ସେମାନେ ପୁରା ପଡିଆରେ ହିଁ ଶିଖନ୍ତି ପୁରା ଆମେ ସେତେବେଳେ ଯାଉ ଆମେ ବି ଟିକେ ଟ ସେଇଠି ଗଲା ବେଳେ ମାନେ ଚାଲିବା ପାଇଁ ଯାଉ ସକାଳେ ଚାଲିବା ପାଇଁ ଯାଇକି ଆମେ ସେଇଠି ୟୋଗା କରୁ। ତାଙ୍କ ସହିତ ମିଶିକି ପରେ ଆସୁ ଆଉ ଛୋଟ ଛୁଆଠୁ ବଡ ମାନେ ସମସ୍ତେ ଆଉ ତାଙ୍କର ଆଉ ଗୋଟେ ପ୍ରୋଗ୍ରାମ ବି ହବ ଖରା ବେଳକୁ ହୁଏ ପ୍ରୋଗ୍ରାମଟେ ସେଠି ସବୁ ଯୋଉମାନେ ସବୁ ଶିଖିଛନ୍ତି ଯାହା ଯାହା ୟୋଗା ସବୁ ଶି ଦେଖିଛନ୍ତି ସେମାନେ ସବୁ ସେଇଟାକୁ ସବୁ ମାନେ ପ୍ରଦର୍ଶନ କରନ୍ତି ଆଉ ବହୁତ ଲୋକ ବି ହୁଅନ୍ତି ଦେଖିବା ପାଇଁ ତାଙ୍କୁ ବି ପ୍ରାଇଜ ଦିଆ ହୁଏ ସବୁ କଣ ଯୋଉମାନେ ଭଲ କରନ୍ତି ତାଙ୍କୁ ବି ସବୁ ପ୍ରାଇଜ୍ ଦିଆ ହଏ ଆଉ ସେପଟେ କଣ କେମିତି ହୁଏ?
ଏପଟେ ବି ଆମେ ରହିଛୁ ଗୋଟେ ପାର୍ଟମେଣ୍ଟରେ ରହୁଛୁ ଆଉ ଏଠି ବି ଆମର ସକାଳୁ ସକାଳୁ ୟୋଗା ହେଲା ଆମେ ମୁଁ ବି ଯାଇଥିଲି ଆଉ ଆମେ ମୁଁ ବି ୟୋଗା କରେ ମୁଁ ଆଗରୁ କରିଆସିଛି ମୁଁ ମୋର ମାନେ ମୁଁ ୟୋଗା ବି ବହୁତ ଭଲ କରେ ସେଥିପାଇଁ ମତେ କେତେ ବି ବେଳେ ବେଳେ କୁହନ୍ତି କରିକି ଦେଖେଇବା ପାଇଁ। ଆଉ ଏଠି ଯେତେବେଳେ ୟୋଗା ଡେ ହେଲା ଆଜି ୟୋଗା ହେଇଥିଲା ବହୁତ ସ୍ତ୍ରୀ ଲୋକ ହେଇଥିଲେ। ପୁରୁଷ ଲୋକ ବି ହେଇଥିଲେ ଏଠି ଛୁଆ ପିଲା ନାହାନ୍ତି ସବୁ ସ୍ତ୍ରୀ ଲୋକ କ ପୁରୁଷ ଲୋକ କରନ୍ତି ଆଉ ୟୋଗାରେ ବଢିଆ ବଢିଆ ସବୁ ଆସନ କଲେ ସୂର୍ଯ୍ୟ ନମସ୍କାର କରାଇଲେ ତାପରେ ଆମର ହଳା ଆସନ କରାଇଲେ ଆଜି ଆଉ ତାପରେ ଯୋଉ ଭ୍ରମରୀ କରାଇଲେ। ଆଉ ନଉଳି କରାଇଲେ ତାପରେ ବସିକି ଯୋଉ ସବୁ ଯୋଉମାନଙ୍କର ପେଟ ବଡ ଟିକେ ତାଙ୍କ ପାଇଁ ଚକ୍ଷିଆସନ କରାଇଲେ ଆଉ
ସେଇଟା କେମିତି କହିଲା ଟିକେ କି ଆସନ କେମିତି?
ହଁ ଚକି ଆସନ ଟା ମାନେ ଆମେ ବସି କରିକି ଆମେ ଗାଁ ମାନଙ୍କର ସ୍ତ୍ରୀ ଲୋକ ଆଗରୁ ଚକିରେ ସବୁ ପେ ଥିଲେ ଏବେ ତ ସେ ସବୁ ନାଇଁ ହଁ ସେସବୁ ତ ନାଇଁ ସେଥିପାଇଁ କଣ କରୁଥିଲେ ଏବେ ଆଉ ସେଇଥିପାଇଁ ସ୍ତ୍ରୀ ଲୋକଙ୍କ ମୋଟା ହେଇଯାଉଛନ୍ତି, ଘରେ କାମ କମ ଗ୍ୟାସ ଚୁଲା ପାଖରେ ଠିଆଇକି ରୋଷେଇ ହେଇଯାଉଛି ଗ୍ରାଇଣ୍ଡରରେ ମିକ୍ସିଂ କରି ଦଉଛନ୍ତି ଛୋଟିଆ ଛୋଟିଆ ତିନିଟା ରୁମ୍ କାମ ସାରିଲା ତ ଏବେ ସେଥି ବୁ ଆସନ ସବୁ ବାହାରିଛି ଚକି ଆସନ ଆମେ କଣ କରୁ ଏମିତି ଦିଟା ବସିଯିବେ ମାନେ ଗୋଡ ଦିଟା ଭି ଭି ଭଳିଆ ଭି ଭଳିଆ ପୋସ୍ଚରରେ ରହିବ ତାପରେ ଆମେ ଦିଟା ହାତକୁ ଏମିତି ମାନେ ସିଧା ମୁଠା କରିକି ମୁଠା କରିଦେଇକି ଏମତି ଆଗକୁ କରିଦବା ତାପରେ ଦିଟା ହାତକୁ ମିଶେଇକି ଏପଟ ଗୋଡ ଡାହାଣ ପଟ ଗୋଡର ଅଗ ମାନେ ମାନେ ଆରମ୍ଭ ପର୍ଯ୍ୟନ୍ତ ଏମିତି ନେଇକି ଚକି ଭଳିଆ ଯେମତି ଚକି ବୁଲେ। ଆମେ ଯେମିତି ବୁଲଉ ହାତକୁ ରଖି। ଆ ସେିମତି ହାତକୁ ରଖ ରଖିବେ ରଖିକି ତାପରେ ଆମେ ଯେତେ ଚେଷ୍ଟା କରିବା କି ଆମ ପାଦ ଟାକୁ ଆମେ କ୍ରସ୍ କରିକି ପୁରାମତି ଗୋଲ ଗୋଟେ ଗୋଟେ ଗୋଲ ବୁଲେଇବା ଗୋଲ ଗୋଟେ ଗୋଟେ ଗୋଲ ବୁଲେଇବା ଚକି ଭଳିଆ ଗୋଟେ ଗୋଟେ ଗୋଲ ବଡ ବଡ ଗୋଲ ବୁଲିବ।
ଆଛା
ବଡ ବଡ ଗୋଲ ବୁଲେ ମାନେ ଆଗେ ଗୋଟେ କରିବ ଗୋଟେ ଡାହାଣ ଆଡୁ ବାଁ ଆଡକୁ ବୁଲି ବୁଲି ପାଞ୍ଚ ଦଶ ଥର ପୁଣି ତାପରେ ବାଁ ଆଡୁ ଡାହାଣ ଆଡକୁ ଦଶ ଥର ଏମିତି ଦଶ ଦଶ କୋଡିଏ ଥର ସେଟା କହଲେ କଣ ହବ ଆମର ଯୋଉ ଚର୍ବି ଭାଗ ଟା ଟିକେ କମିଯିବ ଏମିତି ସବୁଦିନ କଲେ ସେଇଟା ହବ ଆଉ ଗୋଟେ ଆସନ ଅଛି ଶୋଇକି ପୁରା ଲମ୍ବା ହେଇକି ଶୋଇବ ଶୋଇକି ତାପରେ ଗୋଟେ ବାଁ ପଟ ଗୋଡକୁ ଆଗେ ଗୋଟେ ଗୋଟେ ଗୋଲ ଗୋଲ ଗୋଟେ ବଡ ଗୋଲ ବୁଲେଇବ ପୁଣ ଡାହାଣ ପଟ ଗୋଡକୁ ବଡ ବଡ ଗୋଲ ବୁଲେଇବ ଏଥିରେ ବି ପେଟ କମେ ଆଉ ସେଟା ବି ବଢିଆ କରନ୍ତି ତାପରେ ଆମର ସୂର୍ଯ୍ୟ ନମସ୍କାର ଅଛି ସୂର୍ଯ୍ୟ ନମସ୍କାର ବି ଆଜି କରାଇଲେ ଆଜି ପୁରା ଗୋଟେ ମାନେ ସୂର୍ଯ୍ୟ ନମସ୍କାର ଅରେ କଲେ ମାନେ ବାରଟା ପୋସ୍ ଚର ଅରେ ଗୋଟେ ରାଉଣ୍ଡ ହଉଛି ବାରଟା ପୋସ୍ ଚର ତ ବାରଟା ପୋସ୍ ଚର କରିବୁ ଏମିତି ବାରଟା ପୋସ୍ ଚର କରିକି ଗୋଟେ ରାଉଣ୍ଡ ମାନେ ଚାଳିଶଟା ରାଉଣ୍ଡ କରାଇଲେ। ତାମାନେ ଭାବନ୍ତୁ କେତେ ହେଇଥିବ। ଥରକରେ ବାରଟା ପୋସଚର ଗୋଟେ ରାଉଣ୍ଡରେ ଏମିତି ଚାଳିଶଟା ରାଉଣ୍ଡ କରାଇଲେ ଆଉ ଏଇଟା ବହୁତ ବଢିଆ ଗୋଟେ ଯୋଗ ଏଟା ଛୁଆଠୁ ବୁଢା ସମସ୍ତ ମାନଙ୍କ ପାଇଁ ବହୁତ ଭଲ। ଆଉ ଯିଏ ଯେତେ ଭଲ କରିପାରିବ ଏଥିରେ କଣ ହୁଏ ଆମର ଆମର ମନ ସୁସ୍ଥ ରହେ, ଶରୀର ସୁସ୍ଥ ରହେ ଆଉ ତାପରେ ଏ ଯୋଉ କଣ ମୋଟା ଲୋକ ପତଳା ହେଇଯାଆନ୍ତି, ପତଳା ଲୋକ ଆହୁରି ଫିଟ୍ ହେଇଯାଆନ୍ତି। ଆଉ ବହୁତ ଭଲ ଜିନିଷ। ପାଣି ବହୁତ ପିଇବାକୁ ଇଛା ହୁଏ। ଆମର ବ ବ ବଡି ଦେହରେ ରକ୍ତ ସଞ୍ଚାରଣ ଭଲ ହୁଏ। ଆଉ ମାନେ ମୁଣ୍ଡର ଯୋଉ ବାଳ ସେ ବି ଭଲ ଗ୍ରୋଥ ହୁଏ। ଆଉ ଆମର ଚର୍ମ ବି ଗ୍ଲୋ କରେ। ଆଉ ସବୁ ପ୍ରକାର ରୋଗକୁ ଠିକ କରିଦିଏ। ତା ତାପରେ ହିଁ ଆଉ ମ ସ୍ତ୍ରୀ ଲୋକ ମାନଙ୍କର ଯୋଉ ସବୁ ବିମାରୀ ଥାଏ। ସେଗୁଡାକୁ ବି ଠିକ କରିଦିଏ। ଅ ସେଇଟା କରାଇଲେ ଆ ଗୋଟେ ଅମରି କରେଇଲେ।
ଆଛା ସେଇଟା କଣ।
ଭ୍ରମରିଟା ମାନେ ତିନିଟା ତିନିଟା ଆଙ୍ଗୁଠି ରଖିବ। ଦିଟା ଆଖି ଏପଟ ହାତ ସେପଟ ମାନେ ବାଁପଟ ହାତ ଡାହାଣ ପଟ ହାତକୁ ଆମେ ରଖିବା। ଏମିତି ଆମର ଆମର କପାଳ ଉପରେ ରଖିବା। ହେ ଗୋଟେ ଗୋଟେ ଗୋଟେ ଗୋଟେ ଆଙ୍ଗୁଠି କରିକି। ବାକି ତିନିଟା ଆଙ୍ଗୁଠିକୁ ଆମେ କଣ କରିବା ଦିଟିା ଆଖି ଉପରେ ରଖିକି ତାପରେ ଏମିତି ସାଉଣ୍ଡ କରିବା। ମାନେ ପାଟି ଭିତରେ ସାଉଣ୍ଡ କରିବା। ପାଟି ଟା ବନ୍ଦ କରିକି ସାଉଣ୍ଡ କରିବା। ଆ କଲେ କଣ ହବ। ଏ ଯୋଉ ମାଇଗ୍ରେନ ରୋଗ ଟା ଯଦି ଥିବ। ଆଜିକାଲି ବହୁତ ଲୋକଙ୍କ ଦେହରେ ମାଇଗ୍ରେନ ରହୁଛି। ଷ୍ଟ୍ରେସ ରହୁଛନ୍ତି ଲୋକ ଅ ମାଇଗ୍ରେନ ରୋଗଟା ଯଦି ଥିବ ସେଟା କମିଯିବ। ଆଉ ମୁଣ୍ଡ ବିନ୍ଧା ବି କମିଯିବ। ଆଉ ଆପଣ କଣ କଣ ଯୋଗାସନ ସବୁ।
ଆମ ଘରେ କରେ। ମ ଆମକୁ ବି ସେଇଟା ଖାଲି ମାନେ ଫିଟନେସ୍ କରିବା ପାଇଁ। ଯୋଉଟା ଆମର ଅ କଣ କହିଲ ଅ ସ୍କିପିଙ୍ଗ କରିବା ପାଇଁ ମାନେ କୁହନ୍ତି। ତାପରେ ଯୋଉଟା ଆମର ଅଛି ଭୋଜନସନ, ଆଉ ବଜ୍ରାସନ ଚକ୍ରାସନ ସେ ସବୁ କରନ୍ତି। ଆ ମୁଁ ତ କରେନି କିନ୍ତୁ ମୁଁ ଯାହା ନିଜେ ନିଜେ ଏକ୍ସାର୍ସାଇଯ କରେ, ମାନେ ରୁମ ରେ, ନହେଲେ ଚାଲିବା ପାଇଁ ଗଲେ ସେଠି ଆମର ସବୁ ଇନସ୍ରୁମେଣ୍ଟ ସବୁ ଯୋଉଗୁଡା ସବୁ ଅଛି, ସେଇଠି କରେ। କିନ୍ତୁ ତାପରେ ଆଜି କିନ୍ତୁ ସେଇଠିକି ଯାଇଥିଲୁ ସେଠି ସେମାନେ ଯାହା କଲେ ଆମ ଦ୍ୱାରା ଯେତିକି ଆମେ କରିପାରିବୁ ଏତିକି କଣ କଲୁ। କିନ୍ତୁ ପିଲାମାନେ ସବୁ ଛୋଟ ଛୋଟ ପିଲାମାନେ ସବୁ ବହୁତ ମାନେ ବଢିଆ କରୁଥିଲେ ପିଲାମାନେ। ଆଉ ପେଟ ପାଇଁ କୋଉଟା ଭଲ କହିଲି ସେତେ କହିବ। ପାଇଁ।
ଆ ଆକ୍ଚୁଆଲି ଯୋଗାସନ ର ସବୁ ସବୁ ଆସନ ପେଟ ପାଇଁ ଭଲ। ଯେତେ ବି ଆସନ ଅଛି ଯାହା ଆପଣ କହିଲେ ଚକ୍ରାସନ ଭୁଜଙ୍ଗ ଆସନ ସବୁ ପେଟ ପାଇଁ। ଯାହାବି ଆସନ କର ସବୁଥିରେ ପେଟ କମିବ। ଆଉ ଆମେ ଯୋଉ କପଳ ଭାର ଅନୁଲୋମ ବିଲୋମ ସେଟା ବି ପେଟ କମିବ। ଓହୋ ତା ସାଙ୍ଗରେ ଆଉ ଗୋଟେ ଜିନିଷ ଯଦି କରିବେ ସିଏ ହେଲା ଯୋଗ। ଆଉ ଗୋଟେ ଆଉ ଗୋଟେ ଅଛି ଗୋଟେ ଜୁମ୍ବା ଗୋଟେ ଅଛି। ସେଇଟା କଲେ ବି ଦେହରେ ଜଡିଯାଏ ସେଇଟା ବି କରନ୍ତି, ସ
ଏମିତି ସେଇଟା ସବୁରେ ଇଫେକ୍ଟ ପକେଇବ ଜୁମ୍ବା ଉପରେ ନାଇଁ।
ମନ ଟିକେ ହାପି ରହେ ହାପୀ ହାପ ଖୁସି ରହେ ମନ ଟା।
ଆଜି ଜୁମ୍ବା ବି ହେଲା ଏଠି।
ହଁ। ଆମେ ସବୁଦିନ ୟୋଗା କରିବା କଥା। ଖାଲି ୟୋଗା ଡେ ବୋଲି ନୁହଁ ଆଜି କରିବା ଆଉ କରିବାନି। ଦେହ କିନ୍ତୁ ଭଲ ରହିବା ପାଇଁ ସେଇଟା ଆଜିକାଲି ମାନେ ୟୋଗା ଟା ହିଁ ସମସ୍ତେ ଗାଁ ରେ ତ ଏତେ ବେଶୀ ସବୁ ପରିଶ୍ରମ ହଉଛି। ସେମାନେ ବହୁତ କାମ କହୁଛନ୍ତି ସେମାନେ ନ କଲେ ଚଳିବ। କିନ୍ତୁ ଯୋଉମାନେ ସହରରେ ରହୁଛନ୍ତି ତାଙ୍କ ପାଇଁ ତ ନିହାତି ଆବଶ୍ୟକ।
ହଁ ଠିକ କହିଲେ ନା ଗାଁରେ ବି ଆଜିକାଲି କାହିଁ କରୁଛନ୍ତି, ଗାଁରେ ସବୁ ଜାଗା ବର୍ତ୍ତମାନ ଆମର ଆମର ଭାରତ ଓଡିଶା ସବୁ ବହୁତ ଡେଭଲପ କରିଗଲାଣି। ସମସ୍ତେ ଯୋଉଭଳି ଅବସ୍ଥାରେ ଥିଲେ, ଆହୁରି ଭଲରେ ରହିଲେଣି ସମସ୍ତେ। ମାନେ ରୋଜଗାର କରିବାର କ୍ଷମତା ସମସ୍ତଙ୍କର କିଛି ନା କିଛି ବଢିଲାଣି ବହୁତ ଅଛନ୍ତି ଲୋକ ଯୋଉାନଙ୍କର ରୋଜଗାର ଟିକେ କମ ଅଛି କିନ୍ତୁ ଫିର ବି ବଢିଲାଣି ତ କାମ ଆସ୍ତେ ଆସ୍ତେ କମି ଯାଉଛି ତାପରେ ଆମର ଯେହେତୁ ଆମର ପରିବେଶ ଟା ଆଉ ପ୍ରଦୂଷଣ ହଉଛି ତ ଆମର ମାନେ ବହୁତ ଗାଡି ମଟର, ଏସବୁ ପ୍ରଦୂଷଣ ହଉଛି କଳକାରଖାନା ଆଉ ଏସବୁ ବହୁତ ଇଏ ହଉଛି ତ ଆମେ ଯୋଗ କଲେ ଯୋଗ ଆସନ ଯେତେବେଳେ କରିବା ଯୋଗ କରିବା ଆମ ଦେହ ଭିତରୁ ସବୁ ଅ ଇଏ ବସ୍ତୁ ଗୁଡାକ ବାହାରକୁ ବାହାରିଯିବ। ନିଶ୍ଵାସ ପ୍ରଶ୍ଵାସ ଦାରା ବାହାରି ଯିବ ଆଉ ଯୋଗ କଲେ ଆମର ଦେହଟା ଭଲ ରହ କାରଣ ଘର ଭିତରେ ତ ମଣିଷ ଯେତେବି କାମ କରୁ ଉଁ ସେଭଳିଆ କାମ ହଉନି ସେଇଭଳିଆ କାମ କେବଳ ଗୋଟେ କୃଷକ ଯଦି କହିବେ କୃଷକ ନକଲେ ଠିକ ଅଛି, କୃଷକ ବହୁତ କାମ କରନ୍ତି। ଯୋଉମାନେ, ଯୋଉମାନେ ଦିନ ମଜୁରିଆ ତାକୁ କିଛି ନ କହିଲେ ଚ କରିଲେ ଚଳିବ।
ହଉ।
ଆଉ ଆପଣ ଅ ସେଠି ମାନେ ଆପଣଙ୍କ ଗାଁ ରେ କଣ ମାନେ ସବୁ ଇଏ କରନ୍ତି।
ନାଇଁ ଆମ ଗାଁ ରେ ଉ ଆମର ମାନେ ମେନ୍ ଆମର ଧାନ ଚାଷ, ମାନେ ଧାନ ଚାଷ ବହୁତ ସମସ୍ତେ ହିଁ କରନ୍ତି। ମାନେ ସମସ୍ତଙ୍କ ଘରେ, ତ ସେମାନେ ବହୁତ ପରିଶ୍ରମ ବି କରନ୍ତି। ହଉ ହଉ ରଖନ୍ତୁ। ପରେ କଥା ହବ ହୁଁ
ନାଇଁ ଶୁଣନ୍ତୁ ଏଇ ଯୋଉ